ବ
ହଲୋ।
ଆଜ୍ଞା ମ୍ୟାଡ଼ମ ନମ ଆଜ୍ଞା ଆଜ୍ଞା ନମସ୍କାର।
କଣ କରୁଥିଲେ?
ଏଇ ଘରେ ଥିଲି। ଆଉ କହୁନାହାନ୍ତି ଆପଣ କଣ କରୁଥିଲେ?
କୋଉ ଗଛ?
ଆଜ୍ଞା।
ଦେହ ପାହ ଭଲ ଅଛି?
ହଁ ହଁ ଦେହ ଭଲ ଅଛି ଆଉ ଆପଣଙ୍କ ଦେହ ଭଲ ଅଛି?
ହ ହୋ ସେମତି ଆଉ। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ। ଆଉ କଉଁଠି ବୁଲିବା ପାଇଁ ଯାଇଥିଲେ ଛୁଟିରେ?
ହଁ ଏବେ ଯାଇଥିଲି ପୁରୀ ଯାଇଥିଲି। ଆଉ ଆପଣ? ଆପଣ କୁଆଡେ ଯାଇଥିଲେ?
ମୁଁ କୁଆଡେ ଯାଇନି। ଏଇଠି ଘରେ ଅଛି। ଆଉ ପୁରୀ ଯାଇଥିଲେ କଣ କେମିତି କଣ କହୁନାହାନ୍ତି ଟିକେ ପୁରୀ ବିଷୟରେ ଶୁଣିବା।
ଲୋକ ଯୋଉ ସେ ଯୋଉ ବୁଲାନ୍ତିନି ଦର୍ଶନୀୟ ସ୍ଥାନ ତାଙ୍କୁ ନେଇ ଯାଇଥିଲି ସେ ମତେ ବୁଲେଇକି ସବୁ ବୁଝେଇଥିଲେ। ମୁଁ ସେଇ କଥା କହୁଚି। ତମ ସେ ପୁରୀ ମନ୍ଦିରରେ ବୁଲିକି ଆସିଲେ ଆଉ। ଏ ଯୋଉ ଯେ ପୁରୀ ମନ୍ଦିର ଆପଣ ଜାଣିଥିବେ ଓଡିଶାର। ମାନେ ସାହା ପୁରୀ ମନ୍ଦିର ଯୋଉ ସାହାରାରେ ଅବସ୍ଥିତ। ଏଇ ଯୋଉ କଣ କହିଲେ? ବହୁତ ଦିନ ପୁରୁଣା ମାନେ ନଅଶହ ବର୍ଷ ପୁରୁଣା ହବ। ହଁ ଆଉ ମୁଖ୍ୟମନ୍ଦିର ଚା ଏ ଯୋଉ ଅଛନ୍ତି ସେଇଠି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା। ତିନି ଜଣ ପୂଜା ପାଉଚନ୍ତି ଏମିତି ଆଉ। ବଳଭଦ୍ର ତ ଜାଣିଥିବେ ବଡ ଆଉ ଜଗନ୍ନାଥ ତ ସାନ ଭାଇ ଆଉ
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ତ କେବେ ଯାଇନି ପୁରୀ ଟିକେ କୁହନ୍ତୁ ମୁଁ ଶୁଣେ।
ଆପଣ ଯାଇନାହାନ୍ତି କେବେ ନାଁ?
ନା ନା ମୁଁ କେବେ ଯାଇନି।
ଯିବାର ଇଚ୍ଛା ଅଛି କିନ୍ତୁ କ କୁହନ୍ତୁ ଟିକେ ମୁଁ ଶୁଣିଥାଏ।
ପୁରୀରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଯୋଉ କଣ କୁହନ୍ତି କହିଲେ ଯୋଉ। କଳିଙ୍ଗ ସ୍ଥାପତ୍ୟ ର ଉତ୍କୃଷ୍ଟ ଉଦାହରଣ ବୋଲି କୁହାଯାଏ। ହଁ ଆଜ୍ଞା ହଁ ଚୁରି ମାନେ ବାର ଶତାବ୍ଦୀରେ ଏଇ ମନ୍ଦିର ଟା ତିଆରି ହେଇଥିଲା। ପ୍ରାୟ ନଅଶହ ବର୍ଷ ହେଇଗଲାଣି ଆଉ। ହଁ ଏଇ ମୂର୍ତ୍ତି ଅଧୁରା ଲାଗେ କାରଣ ବିଶ୍ଵକର୍ମା ବିଶ୍ୱବସ୍ତୁ ଏଇଟା କି କିଏ ମୂର୍ତ୍ତି ତିଆରି କରିଥିଲେ? ଯୋଉ ବିଶ୍ୱବସ୍ତୁ। ବିଶ୍ଵକର୍ମା ଅ ରାଜାଙ୍କ କଥା ଅନୁସାରେ ହଁ ସେ ତିଆରି କରୁଥିଲେ କିନ୍ତୁ ରାଣୀ ଯେତେବେଳେ ଦ୍ୱାର ଖୋଲିଦେଲେ ବନ୍ଦ କରିକି ସିଏ ତିଆରି କରୁଥିଲେ ତ ସୁଭଦ୍ରାଙ୍କ ହାତ ଟା ତିଆରି କରିପାରିନାହାନ୍ତି ଆଉ। ସୁଭଦ୍ରାଙ୍କର ଦିଟା ମାନେ ହାତ ନାହିଁ। ମଝିରେ ଅଛନ୍ତି ଯେ ଦି ପଟେ ଦି ଠାକୁର। ଆଉ ସେଣି ମୁ ମୁଖ୍ୟ ପର୍ବ ହଉଛି ଆମର ରଥଯାତ୍ରା। ମ୍ୟାଡାମ ଆଗକୁ ଆସୁଛି ରଥଯାତ୍ରାରେ ଯାଆନ୍ତୁ ବୁଲିକି ଆସିବେ ଦେଖିବେ। ରଥଯାତ୍ରା ହଁ।
ସେ କଣ ହୁଏ ରଥଯାତ୍ରାରେ?
ରଥଯାତ୍ରାରେ ଲକ୍ଷ୍ମୀ ଠାକୁରଙ୍କର ରଥ ତିନି ରଥ ହୁଏ ଯାଆନ୍ତି ମାଉସୀ ସୀମାଙ୍କ ମନ୍ଦିର ହଉ ଆଉ ଜଗନ୍ନାଥ ହଁ। ତିନି ରଥ ନାଁ ହଉଛି ନନ୍ଦିଘୋଷ, ତାଳଧ୍ୱଜ, ଧ୍ବଜ ଆଉ ଦର୍ପଦଳନ। ତିନି ଠାକୁର ଗୁଣ୍ଡିଚା ମନ୍ଦିର ଯାଆନ୍ତି। ତାଙ୍କ ମାଉସୀ ମା ହେଲେ ଗୁଣ୍ଡିଚା ନା? ଆଉ ନଅ ଦିନ ପରେ ପୁଣି ରିଟର୍ଣ କରନ୍ତି। ଆଉ ତାପରେ ନବ କଳେବର ହୁଏ। ଆଷାଢ ମାସର ଦ୍ଵିତୀୟ ଥର ଅମାବାସ୍ୟରେ ପଡେ। ସେ ବର୍ଷ ନୂଆ ମୂର୍ତ୍ତି ଗଢାଯାଏ। ମାନେ ଯୋଉ ନବକଳ କଳେବର। ଏଇ ଯୋଉ ଠାକୁର ଅଛନ୍ତି ତାଙ୍କର ନୂଆ ମୂର୍ତ୍ତି ଗଢା ହବ। ପୁରୁଣା ମୂର୍ତ୍ତି ଥିବୁ କୋଇଲି ବୈକୁଣ୍ଠରେ ସମାଧି ଦିଆଯାଏ।
ହଁ ହଁ ହଁ।
ପରେ ମନ୍ଦିରରେ କୋଇଲି ବୈକୁଣ୍ଠ ଅଛି। ସେଠି ସମାଧି ଦେଇକି ପୁରୁଣା ମୂର୍ତ୍ତିକୁ ମୁଁ ଆମକୁ ତ ତମର ବଢା ହୁଏ ଆଉ ହଁ ଶେଷ ଥର ହେଇଥିଲା ଦୁଇ ଶହଜାର ପନ୍ଦର ରେ ହେଇଥିଲା ତାପରେ ସୁନା ବେଶ ସବୁ ହୁଏ ରଥ ଉପରେ ଠାକୁର ବସିଚି। ସୁନା ସବୁ ପିନ୍ଧନ୍ତି ଇଟା ସୁନା ମୁକୁଟ ତାଙ୍କର ସବୁ ବହୁତ ସୁନା ଅଛି। ପୋଡା ପିନ୍ଧନ୍ତି ଆଉ ନାଇଁ ଏମିତି ସବୁ କଥା ଆଉ। ତାେ ନୀଳ ଚକ୍ର ଇ ଠାକୁରଙ୍କ ମନ୍ଦିର ଉପରେ ନୀଳ ଚକ୍ର ଗୋଟେ ବାନା ଉଡେ।
ହଁ ହଁ
ହଁ ନୀଳଚକ୍ର ଗୋଟେ ଅଛି ଭଧ ଚକ୍ରକୁ।
ଓ ହୋ ଏ ପତକା ଫତକା ସବୁ ଦିନ ଚେଞ୍ଜ ହଉଥିବ ବୋଧେ!
ଆର ଛାଇ ପଡେ ନାହିଁ ସବୁ ମନ୍ଦିରରେ ଦେଖିବା ଛାଇ ପଡେ କିନ୍ତୁ ପୁରୀ ମନ୍ଦିରରେ ଛାଇ ନାହିଁ। ଯୋଉଠି ଠାକୁରଙ୍କ ମନ୍ଦିରରେ ଅଛନ୍ତି ତାର ଛାଇ ନାହିଁ। ଆଉ ତାର ଯୋଉ ପତାକା ଟା ବି ଓଲଟା ବୁଲେ ଯୋଉ ପଟେ ପବନ ଦଉଥିବ ତାର ଓଲଟା ପଟେ ବୁଲେ।
ହଁ ହଁ ହଁ
ହଁ ଆଉ ରୋଷେଇ ଘର ବି ଅଛି ଦୁନିଆରେ ସବୁଠୁ ବଡ ରୋଷେଇ ସେଠି ତି ମାନେ ଛପନ ପ୍ରକାର ଭୋଗ ତିଆରି ହୁଏ।
ହୁଁ ହୁଁ
ଆଉ ସାତଟା ହାଣ୍ଡି ଉପରେ ବସିକି ସାତଟା ହାଣ୍ଡି ତାପରେ ତାପରେ ଥୁଆ ହୁଏ ଆଉ ଗୋଟେ ମାନେ ଏ ଆଶ୍ଚର୍ଯ୍ୟ କଥା ଯେ ଯୋଉଟା ତଳେ ଥାଏ ସେଇଟା ହେଇନଥିବ କିନ୍ତୁ ଉପର ହାଣ୍ଡି ଟା ଆଗ ହେଇଯାଇଯିବ।
ଓହୋ।
ହ ଜାର ଅଛି। ସିଂହ ଦ୍ୱାର ପଶ୍ଚିମ ଦ୍ୱାର ଉତ୍ତର ଦ୍ୱାର ଏ ସବୁ ଅଛି। ଆଉ ସମୁଦ୍ର କୂଳ ବି ଅଛି ସେଠି।
ହୁଁ ହୁଁ।
ଆ ସମ ମନ୍ଦର ଭିତରେଲ ସମୁଦ୍ର ଶବ୍ଦ ଶୁଭିବନି ମାନେ ସିହ ଦ୍ଵାରପଟେ ଆଉ ମହାପ୍ରସାଦରେ
ଆଜ୍ଞା ସମୁଦ୍ର କୂଳ ଯାଇଥିଲେ?
ହଉ ହଁ ସମୁଦ୍ରକୂଳ ବି ଯାଇଥିଲି ଯିବି ବଢିଆ ଜାଗା ଆମେ ବୁଲି କି ଆ ମୁଁକଇନି ବହୁ ସୁନ୍ଦର ସେ ଜାଗା।
ହଁ ହଁ ଆଉ ସେଠି ଖାଇଥିଲେ ପୁରୀ ମନ୍ଦିରରେ ନା ଖା ଖାଇବା ପିଇବା ବ୍ୟବସ୍ତା ଅଛି ନା ନାଇଁ?
ହୁଁ।
ହ୍ୟାଲୋ ମୁଁ କାଇିଲି ଖା ଖାଇବା ପିଇବା ବ୍ୟବସ୍ଥା ଅଛି ନା କାଇଁ ମନ୍ଦିର ଭିତରେ କେମିତି କଣ?
ହଁ ହଁ ପୁରିମନ୍ଦିର ସବୁଠୁ ମାନେ ପୁରୀ ମନ୍ଦିର ଯିବେ ସବୁଠି ମହତ୍ଵ ହେଲା ମହାପ୍ରସଦ। ସେଇଟା ସଜି ଆସିବି ଯୋଉ ଠାକୁରଙ୍କର ଯୋଉ ଭୋଗ ହ ସେ ତାଙ୍କ ପାଖରେ ଆନନ୍ଦବଜାର ବି ଅଛି ଗୋଟେ ସେଇଠି ମହାପସବ ପୁରା ସେଟା ଗୋଟେ ବଜାର ଭଳିଆ ସେଇଠି ବିକ୍ରି ହଉଥିବ।
ହଁ, ହଁ, ହଁ
ବାି ବ ଏକ ଅସ ଖାଇ ଛୁଆ ଅଛୁଆ ସେଗଡା କିଛି ନାାଇ ତା ଇଏ ତାଆଇଁଠା ଖାଇପାରିବ ସେ ତା ଆଇଁଠା ଖାଇପାରିବ। ମାେ କହିଲି ଜାତି ବେଧ ନାହି। ଆଉ ସେ ମହାପ୍ରସାଦକୁୁ ଅବଡା ମଧ୍ୟ ହିଁ କୁହାଯାଏ। ରଥଯାତ୍ରା ବେଳକୁ ଯିବେ ସେ ଭିଡ ବହୁତ ଭିଡ ହୁଏ। ଉଁ କିନ୍ତୁ ଶାନ୍ତି ଦର୍ଶନ କରିବାକୁ ହେଲେ କାର୍ତ୍ତିକ ମାସ ମାଘ ମାସ ଭଲ। ଏଇ ଭିତରେ ସନାତନ ଧର୍ମ ହିନ୍ଦୁ ଲୋକ ବେଶି ଯାଇପାରିବେ। ଆଉ ପୁରୀ ମନ୍ଦିର ଭିତରକୁ ତ ଫରେନ ଲୋକ ବି ଫରେନ ଲୋକ ଯାଆନ୍ତିନି ନା ଜାଣିଥିବେ ଆପଣ। ବାହାର ଦେଶର ଲୋକ ଯାଇପାରିବେନି। ଆଉ ତେଣୁକରି ଠାକୁର ବାହାରକୁ ଆସନ୍ତି ଆଉ। ସେ ମାନଙ୍କୁ ଟିକେ ଦର୍ଶନ ଦେବା ପାଇଁକା। ବିଶ୍ଵାସ ସଂସ୍କୃତି ବହୁତ ବହୁ ହନ୍ଦ ଦେଖ ଯାଆନ୍ତୁ ଖରା